ହାଲୋ।
ଆଜ୍ଞା ନମସ୍କାର ମୁଁ ଆବାଜ ଆସୁଛି ଆପଣ ପାଖକୁ।
ହଁ ହଁ ଶୁଭୁଛି ହଁ କୁହନ୍ତୁ।
ଆଉ ଆପଣ ଦେହ ପା କିନ୍ତି କଣ ଅଛି?
ହଁ ଭଲ ଅଛି ଯେ ଆଜି ଟିକେ ଏସିଡ୍ ଫେସିଡ୍ ଟିକେ ହେଇଗଲା ଆଟ। ଏସିଡିଟି ଟିକେ ହେଇଗଲା ଟିକେ ଆଜି ସୋମବାର ନା ଅରୁଆ ଟିକେ ଖାଏ ସୋମବାର ତ।
ଆଜ୍ଞା।
ହଁ ସେଥିଲାଗି ଟିକେ ସନ୍ଧ୍ୟାବେଳେ ଟିକେ ମୋତେ ଟିକେ ଭଲ ଲାଗିଲାନି ଏସିଡ୍ ହେଇଗଲା। ହୁଁ
ଆଉ ଆଉ କଣ ଆଉ ଆଜି ସୋମବାର ସେଥିପାଇଁ ବ ସରୁଆ ଯୋଉ ଖାଇଲେ ଗ୍ୟା ମତେ ଲାଗୁଛି ଆପଣ ପେଟ ଟଟେ ଗଡ ଗଡ ହେଇଗଲା ବୋଧେ ଆଉ
ହଁ ହଁ ହଁ ଆଜି ସକାଳେ ଯାଇଥିଲୁ ମନ୍ଦିର ଯାଇଥିଲୁ। ହ୍ୟାଲୋ।
ହ୍ୟାଲୋ।
ହଁ ଶିବ ମନ୍ଦିର ଯାଇଥିଲୁ ଆଜି ସକାଳେ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଯାଇଥିଲି ଶିବ ମନ୍ଦିର ଯାଇଥିଲି ପ୍ରବଳ ଭିଡ଼ ମନ୍ଦିରରେ ଆଜି। ଆଉ। ହୁ ତଥାପି ବେଶୀ ସମୟ ଆଜି ଗରମ ବି ପ୍ରବଳ ପଡ଼ି କିତ
ହଁ ହଁ।
ତେଣୁ ମନ୍ଦିରରେ ଭିଡ଼କୁ ଆଡ଼େ ଧାଡ଼ିରେ ଠିଆ ହୋଇଇକି ପୂଜା କରିକି ଫେରିଲା ବେଳକୁ ହେଇଗଲା ଦଶଟା ଏଗାରଟା ବାଜିଗଲା।
ଓହୋ।
ହୁଁ।
ତାହେଲେ ଆପଣ ଆଜି ଶିବ ମନ୍ଦିର ମାନେ ଦର୍ଶନ କଲୁ ପୁରା।
ହଁ ଶିବ ମନ୍ଦିର ତ ପ୍ରତି ସୋମବାର ଦିନ ଯାଏ।
ଆଜ୍ଞା। ତାହେଲେ ଆଜି କଣ ସବୁ ଖାନା ଖିଆ ପିଆ କଁ କଲେ।
ଅରୁଆ ଖାଏ ଆଉ କଣ ଅରୁଆ ଭାତ ଡ଼ାଲମା। ଆଉ ଉଁ ପୋଟଳ ଆଳୁ ଭଜା।
ଆଜ୍ଞା।
ହଁ ଆଉ ଆମ୍ବ ଥିଲା ଆଉ ଆମ୍ବ ପାମ୍ପଡ଼ ଏୟା ଖାଇଲି ଆଉ।
ଓହୋ ହୋ ହୋ।
ହୁଁ।
ସେ ଭ ଭଲ ଯାହା ହୋଉ ଆମ୍ବ ପାମ୍ପଡ ଖାଇଲେ ବି। ସେଇଡ଼ା ମତେ ମତେ ଯାହା ଲାଗୁଚି ଆପଣ ଯୋଉ ଆମ୍ବ ଯୋଉ ଖାଇଲେ ସେଥିପାଇଁ ବୋଧେ ଆପଣଙ୍କୁ ଏ ପେଟ ଗଡ ବଡ ହେଇ ଯା
ହଁ ସେଇଟା ଗଡ଼ବଡ଼ ମାନେ ମୁଁ ପ୍ରତି ସପ୍ତାହରେ ବି ଅରୁଆ ଖାଏ। ହେଲେ ଲାଗୁନଥିଲା। ଆଜି ଲାଗିବାର କାରଣ ବୋଧେ ସେ ଆମ୍ବ ସକାଶେ ବୋଧେ ହେଇଛି।
ହଁ।
ଆମ୍ପ ଟିକେ ବୋହୁତ ଟିକେ ପାଚି ଯାଇଥିଲା ତ।
ହଁ।
ଲୋଭେରେ ଦିଟା ଖଣ୍ଡେ ଖାଇଦେଲି ଭଲ ଲାଗିଲା।
ଓହୋ ଦେହ ଟିକେ ଆ ପଣ ଟିକେ ଜଗନ୍ତୁ କାହିଁକିନା ଏବେ ବି ଯୋଉ ଭଳିଆ ଖରା ହୋଉଚି ଖରା ଦୂପରେ ବି ବେଳେ ବି ମୁଣ୍ଡ ଉପରେ ବି ମାନେ କରୁଛି ପ୍ରଭାବ ଟିକେ ପକାଏ। ଆଉ ଖାଇଲା ବେଳେ ବି ଯଦି ସେଟା ମାନେ ଏଇ ସବୁ ଜିନିଷ ଖାଇବେ ପେଟ ଗଡ ବଡି ହବ। ଆପଣଙ୍କ ଉପରେ ବି ସେ କଁ କଁ କଲେ ନା ଉଁ ଟିକେ ବେହୋସ୍ ହେଇ ପଡିଯିବେ କି କଁ ହେଇଯିବ। ନିଜ ଦେହ ଟିକେ ଜଗିବାକୁ
ହଁ ହଁ ସେଟା ଯେଉଁ କଥା କହିଲ ସେଟା ବି ଠିକ୍ ଯେ ଆଜି ବି ପ୍ରବଳ ବି ଗରମ ଅଛି।
ହଁ।
ଗରମ ବି ପ୍ରବଳ ଆଜି ଖରା ବି ପୁରା ଛାଇ ଛାଇ ବି ନାହିଁ। ପ୍ରବଳ ଖରା ହୋଉଛି ତାପରେ ମନ୍ଦିର ରେ ଭିତୁରୁକୁ ଏଣ୍ଟ୍ରି ପାଖ ସିନା ଛାଇ। ବାହାରଟା ଛାଇ ନାହିଁ ପୁରା ଖରାରେ ଧାଡ଼ିରେ ଠିଆ ହେଇକି ରହିବାକୁ ପଡ଼ିଲା। ସମସ୍ତଙ୍କୁ ତାପରେ ଧୀରେ ଧୀରେ ସିଏ ମନ ନ୍ଦିରରେ ଜଣେ ଜଣଙ୍କୁ ସେ ନନା କଁ କଲେ ଜଣ ଜଣଙ୍କୁ ପୂଜା କରେଇଲେ। ମାନେ ଆଉ ଏକକାଳୀନ ସେ ପୂଜା କରାଇଲେନି ଜଣେ ଯୋଉ ପୂଜା କରିଲା ଧାଡ଼ିରେ ଧୀରେ ଧୀରେ ଧୀରେ ଧୀରେଇ ଯାଇଁ ପୂଜା କରିକି ଆସିଲା ଆଳୁକୁ ସମୟ ଲାଗିଗଲା ଆଉ। ଆଉ ଖରାରେ ବି ଠିଆ ହେଇଥିଲୁ ସେଥିଲାଗି ବୋଧେ ମୁଣ୍ଡ ଗରମ ହେଇଗଲା କି କଣ।
ହଁ ସେହା ହିଁ ଜିନିଷ ଓହୋ ତା ପୁଣି ଅରୁଆ ବି ଖାଇଲେ ଆମ୍ବ ଖାଇଲେ।
ତା ସହିତ ଅରୁଆ ଖାଇଲି ଆମ୍ବ ଖାଇଲି। ହେଟା ଏବେ ସନ୍ଧ୍ୟାବୋଳେ ଟିକେ ପୁରା ଅବାଗିଆ ଲାଗିଲା ଜମା ଭଲ ଲାଗିଲାନି।
ହଁ।
ହୁଁ। ହୁଁ ତାପରେ ଟିକେ ଔଷଧ ଖାଇଲା ପରେ ଟିକେ ଭଲ ଲାଗୁଛି ଆଉ ଏବେ ଖାଇଲି ପୁଣି ରୁଟି ଡାଲମା ଥିଲା ଯାହା। ତାକୁ ଖାଇଲି ଖାଇଲା ପରେ ଟିକେ ଭଲ ଲାଗୁଛି। ଆପଣଙ୍କ ସେ ପଟରେ ଆମ୍ବ ଭଲ ମିଳେ?
ହଁ ଆମ ଏପଟେ ଆମ୍ବ ସବୁ ଭଲ ମିଳେ। ମାନେ ଆମର ଯୋଉ ଏଇଠି କଣ କୁହନ୍ତି ତାକୁ ଉଁ ହୁଁ କଣ ସେରାକୁ କୁହନ୍ତି? ଯେ ଆବ୍ରପଲ୍ଲୀ ଆଉ ଦୋଷରୀ। ସବୁ କାହିଁକି ନା ଏଇଠି ବି ଲୋକୋ ସବୁ ଅଛନ୍ତି। ସୁନ୍ଦରୀ କଥା ତ ମୁଁ ଜାଣିନି। ମୁଁ ଗୋଟେ ଗୋ ଆମ୍ବ ବି ତାର ନାଁ ଶୁଣିଛି। ହେଲେ କୋଉଟା କୁହନ୍ତି ଏତେ ମାନେ କହିଲେ ଜାଣି ପାରୁନି କି
ସୁନ୍ଦରୀ ମାନେ ତାର ଉପରଟା ନାଲିଆ ଦେଖାଯିବ। ସେଇଟାକୁ ସୁନ୍ଦରୀ କୁହାଯାଏ। ନାଲିଆ ତ ଉପର ସେ ଆମ୍ବଟା ଦୋଷରିଟା ହେଉଛି ପୁରା ଲମ୍ବାଳିଆ ହେଇକିରି ଏଇ ଭଳିଆ ଥିବ ଦୋଷରିଟ ତାକୁ କହନ୍ତି। ଆଉ ଗୋଟେ ଗୁଲଗୁଲା ହେଇଥିବ ସେଇଟା ଆଖୁ ରସ କହନ୍ତି।
ହଁ।
ହୁଁ। ହେଲେ ଦୋଷରିଟା ବୋହୁତ୍ ମାନେ ଆଖୁ ରସତା ବି ଭଲ ଲାଗେ। ବହୁତ ମିଠା।
ହଁ।
ତିନିଟା ଯାକ ଆମ୍ବ ଆଉ ମିଠା। ହେଲେ ସମସ୍ତଙ୍କ ମହକ ଅଲଗା ଅଲଗା ଆଉ।
ଓ ହୋ ହୋ, ହୋ, ହୋ।
ହୁଁ। ଆଉ ସେଠି କଣ ମିଳୁଛି? କୋଉ ଆମ୍ବ ସବୁ?
ସେଇଠି ମିଳୁଛି ଆମର ପଲ୍ଲୀ ଦୋସରୀ ମିଳୁଛି ସବୁ ଜିନିଷ ଆମ୍ବ ମିଳୁଛି ଆଉ
ହୁଁ ଲୋକମାନେ ଫାର୍ମ କରିଛନ୍ତି।
ଲୋକ ଫାର୍ମ ନାହିଁ, ସେ ଲୋକ ତାଙ୍କର କଣ କରୁଛନ୍ତି ପଛ ସେ ଘର ପଛଟେ ଆମ୍ବ ଗଛ ଲଗେଇଛନ୍ତି ସେ ଆମ୍ବ ହଁ, ସେ ଆମ୍ବରୁ ଯାହା ଯାହା ଖାଇ- ଖାଇବେ ଆଉ।
ତାଙ୍କର ପ-ତାଙ୍କର ପର୍ସନାଲ ତାଙ୍କ ଜାଗା ଦେହରେ ଘର ଆମ୍ବ ଗ ଗଛ ସବୁ ଲଗେଇଛନ୍ତି ପର୍ସନାଲ୍, ହେଲେ ଆମ୍ବ ତ ଏ ବର୍ଷ ତ ବହୁତ ହେଇଛି।
ହଁ ଆମ୍ବ ଏ ବର୍ଷ ବୋହୁତ୍ ହେଇଛି। ବହୁତ ହେଇକିନା ବି
ଲୋକମାନେ ବିକ୍ରି କରୁଛନ୍ତି? ନା ଖାଉଛନ୍ତି? ପର୍ସନାଲ ନିଜେ ତୋଳି ତାଳି ଖାଉଛନ୍ତି।
ଲୋକମାନେ କେତେ ଜଣ ବି ଅଛନ୍ତି, ପର୍ସନାଲି ସେ ତାାଙ୍କ ଖାଉଛନ୍ତି କାହିଁକିନା ଏବେ ରେ ବି କୌଣସି କ କାଳବୈଶାଖୀ ବି ହେଲାନି ଆମ୍ବ ଯେତେ ପଡିଲେ ସେଇଠାରୁ ତ କାଟି କୁଟି ଖାଉଛ ନା ଚୁସି ଚୁସି କିନା ଖାଉଛନ୍ତି? ନହେଲେ ଆଉ ଯେତିକି ରହିଲା ବି ସ ଆମ୍ବ ବି ରଖୁଛନ୍ତି। ଆମ୍ବ ଟା କଣ କରୁଛନ୍ତି କି, ସେ ବାଲି ଉପର ତାକୁ ଚାରି ପାଞ୍ଚ ଦିନ ପରେ ତାକୁ ପଚଉଛନ୍ତି ମାନେ ପଚନ ବା ପାଚିଲା କରୁଛନ୍ତି। ନହେଲେ ତାକୁ ନହେଲେ କାରବାଡି ପକେଇକିନା ବି ତାକୁ ଟିକେ ପାଚିଲା କରି ଦଉଛନ୍ତି। ଆଉ ଟିକେ ଆମ୍ବ ଟାକୁ ବିକୁଛନ୍ତି ପୁରା ଆଉ। ହଁ ବିକ୍ରି ବି କରୁଛନ୍ତି, କିଏ ଜଣେ ରହୁଛନ୍ତି ନିଜ ଘ
ନିଜ ପାଇଁ ନିଜେ ରଖୁଛନ୍ତି ଖାଇବା ପାଇଁ ରଖୁଛନ୍ତି ଆଉ କେତେ ଆ ତାଙ୍କର ଖୁଣ୍ଟୁଣ୍ଡାକୁ ତୋଳୁଛନ୍ତି ନା ସେ ତଳେ ପୁରା ଝଡଉଛନ୍ତି ବାଡିକିରି ଝଡେଇକିରି।
ଆଜ୍ଞା ଆଜ୍ଞା।
ହଁ ହଁ।
ସେଇଟା ହଉଛି ଜିନିଷ। ଆଉ ଇଏ ଆମର ହେଲା, କଣ କହିବି? ଅ ହ ଇଏ, ଆପଣ ଆଜି ତାହେଲେ କଣ କୁଆଡେ କୁଆଡେ ବୁଲିବାକୁ ଗଲେ କିଛି, ଗଲେ କିଛି ଆଜି ତ ପେଟ ଗଡବଡି ମେ
ଆଉ ପେଟ ଗଡ ବ ନାଇ ଆଜି ଆଉ କୁଆଡ଼େ ଯାଇନୁ। ଆଉ ସନ୍ଧ୍ୟାବେଳେ ଯାଇଥିଲୁ ଚାଲିବାକୁ। ତାପରେ ମୁଁ ଚାଲିଲି ଭାବିଲି ବୋଧେ ଟିକେ ଭଲ ଲାଗିବ, ହେଲେ କାଇଁ ଏତେ ଖାସ୍ ଲାଗିଲାନି
ହଁ।
ତାପରେ ଚାଲିଛିି ଆସିଲା ଆଉ ପ୍ରବଳ ଗରମ ହେଉଛି ବୋଲି ଝାଳ ବି ଦେହରୁ ବଉଛି ପ୍ରବଳ ତେଣୁ ସେଥିଲାଗି ପଳେଇ ଆସିଲି ଘରକୁ ପଳେଇ ଆସିଲା ପରେ କିଛି ସମୟ ଫ୍ୟାନ୍ ଏସି ପାଖରେ କିିନି ବସିଲା ପରେ ଟିକେ ଭଲ ଲାଗିଲା ତାପରେ ରୁଟି ଫୁଟି କରି ଖାଇଲି ତେଣୁ ତଥାପି ଟିକେ ଗରମ ରହୁଛି ବାହାର ମାନେ ପରିବେଶଟା ପୁରା ପ୍ରବଳ ଗରମ।
ଓ ହୋ ହୋ ହୋ ହୋ।
ସେପଟରେ କେମିତି ଝଡ଼ି ତୋଫାନ ହେଇଛି।
ସେପଟେ ବି ହଁ ଏଇ ଆଜି ଆମର ତ ଝଡି ତୋଫାନ କିଛି ଆଜି ଆମର ତ ଜଡି ତୋପାନ କିଛି ଏତେ ହେଇନାହିଁ। ତ ଖାଲି ସେମିତି କାଲି କଣ କିଲ ଶୋଇଲା ବେଳେ ଟିକେ ମାନେ ଟିକ ଥଣ୍ଡା ବେଳେଆ ଲାଗୁଥିଲା କାଲି ମୁଁ ମାନେ ଭାବିବେ ଖରା ଗରମ କୁଲର ଚାଲୁଛି କୁଲର ଚାଲିଲ ବେଳେ ବି ସେ ଯେବେ କଣ କରୁ ଏ ଟିକେ ଥଣ୍ଡା ଲାଗିଲେ ବେଡସିଟ ଗୋଡେଇକି ଶୋଇକୁ ପଡିଲା ପୁରା।
ହଁ ଏତେ ଏତେ ଥଣ୍ଡା ଲାଗିଲା?
ହଁ ଥଣ୍ଡା ଟିକେ କୁଲର ଥଣ୍ଡା ଗୋଟେ ଲାଗୁଥିଲା। ଆଉ ଓ ସେଥିରେ ବି ବର ହଁ। କାହିଁକି ନା ଘର ପାଖରେ ଟିକେ ଖୋଲା ଏରିଆ ଅଛି ଖୋଲା ଏରେ ଯାହା ପବନ ଆସିଲା ପବନ ଟିକେ ଟିକେ ବାଜିଲା ଟିକେ ଟିକେ କଣ ମଝିରେ ମଝିରେ ଟିକେ ସୁଲ୍ ସୁଲିଆ ପବନ ଟିକେ ଆସିଯାଉଛି ତ ସେ ନିଜେ ଗୋଟେ ଦେହଟେ ଥଣ୍ଡା ଲାଗିଲା ଆଉ ଭଲ ଲାଗିଲା ବି ଆଉ।
ହଁ ହଁ ହଁ ହଁ ସେ ଦାର ଟିକେ ଯାହା ହେଲେ ବି ସନ୍ଧ୍ୟା ସମୟରେ ହିଁ ଥଣ୍ଡାଟା ସନ୍ଧ୍ୟା ସମୟରେ ଆସ୍ତେ ଆସ୍ତେ ରେ ସେପଟେ ଏରିଆରେ ନଉ ଥଣ୍ଡା ପଡ଼ୁଥିବ ଅ ତାପରେ ଫାଙ୍କା ଏରିଆ ବଲି ଥଣ୍ଡା ରହୁଚି।
ହଁ ପାହାଡିଆ ଏରିଆ ଫାଙ୍କା ଏରିଆ ତ ଥଣ୍ଡା ରହୁଛି। ଆଉ ଏଇଠି ମାନେ ଗରମ ତ ଲାଗୁଛି ମାନେ ଘମା ଗଡ୍‌ ଗରମ ଯେ କହିଲେ ନସରେ ଦିନ ବେଳା ଯୋଉ ଘମାଘ
ଘରେ ପଶି ହୋଉନଥିବ ଆଉ।
ଅଥଚ ଗରମ ଓହୋ। ମାନେ ସହି ପାରୁନି ରହି ପାରୁନି ହଁ। ଛାତ ଉପର ଗରମ
ତା ଉପର ଗରମ ଟା ତଳକୁ ଖସୁଥିବ ତ ସେଥିଲେ ଭାରି ବାଇଆ ଲାଗି ଯାଉଥିବ ତ ମୁଁ ସେଠି ଲାଗି ଉପର ଫ୍ୟା ଫ୍ୟାନ୍ ନ ଦେଇକରି ତଳ ଫ୍ୟାନ୍ ଦେଇକରି ଆପଣ ବ୍ୟବହାର କରନ୍ତୁ।
ଉପର ଫ୍ୟାନ ଆମ ଦିଆ ହୋଉନି ଖାଲି ସେ ଆମର ଯୋଉ ଅଛି କୁଲର ଯୋଉ ଚାଲୁ ଇଏ ସେଇ ଟାଇପ୍ ର ଯୋଉ ଥଣ୍ଡା ହ୍ୟାୱା ଟିକେ ବାଜୁଚି। ନହେଲେ ଟେବୁଲ ଯୋଉ ଫ୍ୟାନ ଯୋଉ ଅଛି ସେଇଟା ଟିକେ ଚାଲୁଚି। ସବୁ ଏଇ ସବୁ ଜିନିଷ ଚାଲୁଚି ଆଉ।
ହଁ ହଁ ହଁ।
ନିୟୁ ଆମର ଯୋଉ ନିୟୁଡି କହୁଛି କହୁଛି ମାନେ ସମାଚାର କହୁଛି କି ଇ ଆସୁଚି କା ଆମର ମୋଉ ସୁମୀ ଆସୁଚି କହୁଚି କହୁଚି ହେଲେ ବେଳେ ବେଳେ କହୁଛନ୍ତି। ଆମର ଉଁ ସେରା କଣ କୁହନ୍ତି ତାକୁ? ଯୋଉ ଏଲିନିନୋ ଯୋଉ ଲାଇକ୍ଏ ପ୍ରଭାବରେ ଟିକେ ବର୍ଷା ର ପ୍ରଭାବ ସେ କମିବ। ପୂର୍ବ ଅପେକ୍ଷା ଟିକେ କମ୍ ହବ ଯେତିକି ଅଧିକା ହତ ସେ କମ୍ ହବ ତ ସେଥି ନିଜକୁ ଗୋଟେ ଖ ଭଲ ଲାଗୁନି କି ଏତେ କମ୍ ହେଲେ ମଣିଷ କେମିତି ରହିବ କେମିତି ଅ ହଁ କାହିଁକି ନା ଏଇଠି ବି ଏଠିକା ଚାଷ ସମସ୍ତେ ଲୋକଙ୍କ ବର୍ଷା ଉପରେ ବି ନିର୍ଭର କରି ରୁହନ୍ତି ନିର୍ଭରଶୀଳ ତା ନିର୍ଭର କରି ସେଥିରୁ ଧାନ ଧାନ ଧାନ ବୁଣିବେ ଧାନ ତାପରେ ତାକୁ ତା ବାହାର କରିବେ ଚାଉଳ ସବୁ ଜିନିଷ କରିବେ ଆଉ ବର୍ଷା କମିଲା ସରିଲା ତା ମାନେ ଯାହା ଚାଷ ଚାଷୀ ଯୋଉ ବର୍ଷା ପ୍ରତି ନିର୍ଭର ଥିଲା, ନିର୍ଭରଟା କମିଯିବ ଆଉ ତାପରେ ସରକାର
ଏବେ ତ ଗଭର୍ଣ୍ଣମେଣ୍ଟର ତ ଲିଫ୍ଟ ସିଷ୍ଟମ କରିଚି ନା ପାଣିର ସପ୍ଲାଏ ସୁବିଧା କରିଚି ଗଭର୍ଣ୍ଣମେଣ୍ଟ କରୁଚି ନା କରିନି ସେପଟ ଏରିଆରେ
ହଁ ସେପଟେ କରିଚି ଏବେ ତ ଗଭର୍ଣମେଣ୍ଟ କଣ କରୁଚନ୍ତି।
ସପ୍ଲାଏ ଦୋଉଚନ୍ତି।
ସେଟା କରୁଚନ୍ତି ମାନେ ପାଣି ବନ୍ଧ ବନଉଚନ୍ତି ପାଣି ବନ୍ଧ କରି ପାଣି ଟେ ରଖିଚେ ଜଳକୁ ରଖିବେ ପୁରା ରଖିବେ ନିଜ ପାଖ ରଖିବେ। ଷ୍ଟୋରେଜ କ ରଖିଛନ୍ତି। ସେଇଗୁଠୁ ତାପରେ ପାଣି ର ଉଠା ଜଳ ସେଚନ ସବୁ ହିସାବରେ ଉଠା ଜଳସେଚନ ନେଇକି ପ ପାଣି ନେଇ ପାଇପ ରେ ନେଇକିନା ଲୋକମାନଙ୍କ ଲୋକାନଙ୍କ ପାଖରେ ପ ପ ପକଇଛନ୍ତି ଆଉ।
ପହଞ୍ଚୁଛି ଯେ ହେଲେ ଆ
ହଉ ଆଜ୍ଞା ମୋର ଟେ ଫୋନ ଆସିଛି ଆପଣଙ୍କ ପାଖକୁ ପରେ କଲ୍ କରୁଚି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ ରଖନ୍ତୁ।